ତାକୁ ହଁ ବନ୍ଧୁ ନମସ୍କାର, ଆ କେମିତି ଅଛନ୍ତି? ଆଉ ଏଇନା କଣ ଚାଲିଛି ସବୁ କାମଫାମ?
ନାଇଁ ବନ୍ଧୁ, ଏଇ ପଡିଶା ଘର ପାଖରେ ଜଣଙ୍କର ଭୋଜି ଅଛି ତ ବନ୍ଧୁ।
ଭୋଜି, ଆଚ୍ଛା ଆଚ୍ଛା ଭୋଜି, କଣ ହେଇଛି କଣ, କୋଉଥିପାଇଁ ଭୋଜି ହଉଛି? ଆଛା ଆଚ୍ଛା, ଶୁଦ୍ଧିକ୍ରିୟା ହଁ। ଆଉ କେତେ କେତେ ଭଳି ଲୋକ ଖାଇବାକୁ ହେଇଛି, କେତେ ଭଳିଆ ଲୋକଙ୍କ ନାଗି?
ହେଇଛି, ଚାରିଶହରୁ ପାଅଁଶହ ଲୋକଙ୍କ ପାଇଁ ବନ୍ଧୁ ଆଉ। ଗରିବଗୁରୁବା ଲୋକଟିଏ।
ଆଚ୍ଛା।
ହେଇଛି, ଚାରିଶହ ପାଅଁଶହ ଲୋକଙ୍କ ପାଇଁ ହେବ ଆଉ।
ଆଛା ଆଚ୍ଛା, ଆଉ ଆପଣଙ୍କ ଗାଁଆରେ ସବୁ ଠିକଠାକ୍ ଚାଲିଛି ନା କିଛି ସମସ୍ୟା ରହୁଛି?
ସମସ୍ୟା ତ ଅନେକ ବନ୍ଧୁ ଆଉ।
ଅନେକ ସମସ୍ୟା, କୋଉ ଭଳି କୋଉ ଭଳି? କୋଉ ସବୁ ସମସ୍ୟା ଗୁଡିକ ରହୁଛି?
ସମସ୍ୟା ଅନେକ ପ୍ରକାର। ଯେମିତିକି ଆମରଅଅ ମୂଳ ଭିତ୍ତି ହେଉଛି ଆ ଆମର ଆର୍ଥିକ ସମସ୍ୟା ବନ୍ଧୁ ବହୁତ ମାନେ ଆପଣ ବିଶ୍ୱାସ କରିବେନି ବନ୍ଧୁ ଆମ ଗ୍ରାମରେ ପାଖାପାଖି କୋଡ଼ିଏ ପ୍ରତିଶତରୁ ଅ ଧିକା ଲୋକ ଏଇ ପଇସା ସମସ୍ୟାରେ ବହୁତ ଜଞ୍ଜାଳରେ ରହୁଛନ୍ତି।
ଆଚ୍ଛା।
କି ସାଧାରଣ ଜିନିଷ ଦେଖନ୍ତୁ ବନ୍ଧୁ ସକାଳେ ଖାଇଲେ ଆର ଓଳି କଣ‌ ଖାଇବେ ବନ୍ଧୁ ଚିନ୍ତାରେ ରହୁଛନ୍ତି।
ଆଚ୍ଛା।
ତାପରେ ତ ବନ୍ଧୁ ଦେଖୁଛନ୍ତି ପାଣିପାଗର କଥା।
ଆଚ୍ଛା ପାଣି ଏଇନା ମେଘ ଏବେ ଏଇନା ମେଘ ହବ ତିନି ମାସେ ସବୁ ଘରେ। ଆଉ ବାହାରକୁ ତ ଯାଇପାରିବେନି ନା କାମ କରିବାକୁ।
ନାଇଁ ବନ୍ଧୁ ସେଟା ତ
ଆଛା ଆଛା ଗାଁଆରେ ସବୁ ପ୍ରାଥମିକ ସୁବିଧା ସବୁ ଅଛି ତ ଯେମିତିକି ରାସ୍ତା, ବିଜୁଳି? ଏପରି ନଳକୂପ ପାଣି ଏସବୁ ବ୍ୟବସ୍ଥା ଅଛି ଠିକଠାକ୍ ନା
ଖାଲି ନଳକୂପ ପାଣି ତ ନାହିଁ ବନ୍ଧୁ ଆମର ଏଇ ପୋଖରୀ ପାଣି। ଆଉ ଆମର ରହୁଛି ଗୋଟେ ନାଳ ରହୁଛି ସେ ନାଳ ଉପରେ ଆମ ନିର୍ଭର କରୁଛୁ, ପାଣି ତ ମିଳିଯାଉଛି ବନ୍ଧୁ କିନ୍ କିନ୍ତୁ ସେଇଟା କେତେ ବିଶୁଦ୍ଧ ସେଇଟା ଗୋଟେ ସମସ୍ୟାଜନକର କଥା ସେଇଟା।
ତ ଆପଣଙ୍କ ଗ୍ରାମରେ ବହୁତ ଲୋକ ରୋଗବାଗରେ ସମ୍ମୁଖୀନ ହେଉଥିବେ? ଯାହା ପେଟଜନିତ ରୋଗ ପ୍ରାୟତଃ ସମସ୍ ଦେଖନ୍ତୁ ଏବେ ପୁଣି ବର୍ଷା ଦିନ ଆଇଲା ଯାହା ଦ୍ଵାରା କି ଜୀବାଣୁ ଭୂତାଣୁ ମାନେ ଅଧିକ ମାତ୍ରାରେ ବୃଦ୍ଧି ପାଇବେ କାରଣ ଅଳ୍ପ ସମସ୍ ସମସ୍ତ ଜଳ ବୃଦ୍ଧି ଜଳସ୍ତର ବୃଦ୍ଧି ହେବା ଦ୍ୱାରା ସମସ୍ତ ଜଳ ମିଶିକିନା ଏକ ହେଇ ଯିବେ, ଯାହାଫଳରେ କି ଗୋଟେ ଜାଗାରେ ଥିବା ଜୀବାଣୁ ଅନ୍ୟ ଜାଗାକୁ ଆରାମସେ ସ୍ଥାନାନ୍ତରିତ ହେଇପାରିବ। ଏହା ଦ୍ଵାରା ବି ଅନେକ ପ୍ରକାର ସମସ୍ୟା ଦେଖା ଏଥିପତି ପ୍ରଶାସନ ତରଫରୁ କିଛି ସଚେତନତା ଆପଣଙ୍କୁ କରାଯାଇଛି? ଯେମିତିକି ବ୍ଲିଚିଙ୍ଗ ପାଉଡ଼ର ପକାଇବା
ନାଇଁ ବନ୍ଧୁ ନାଇଁ, ଆମେ ବହୁତ ପ୍ରକାରର ଚେଷ୍ଟା କରିଚୁ।
ଆଛା ନାଇଁ ସ ସ ସର ନାଇଁ ସରକାର କଥା ଛାଡନ୍ତୁ ଆପ୍ ଆପଣ ଆପଣଙ୍କ ଗ୍ରାମ ସ୍ତରରେ କିଛି ଇଏ ବୈଠକ ଡକେଇକିନା ବୈଠକ ଡକେଇକିନା ଆର ସମସ୍ୟାର ଏ ସମସ୍ୟା ବିଷୟରେ ଆଲୋଚନା କର ବୈଠକ ଡକେଇ ଥିଲେ?
ହଁ କରିଥିଲୁ।
କଣ କଣ କଣ ଆଲୋଚନା ସବୁ ହେଲା?
ଆଲୋଚନା କଲୁ ଆମର ଟିକେ କଣ କହିଲେ ସାକ୍ଷରତା ହାର ବୋହୁତ କମ୍।
ଆଛା।
ପାଖାପାଖି ପାଞ୍ଚ ଛଅଜଣ ଲୋକଙ୍କୁ ଡାକି ଆଉ ଡାକିଲେ ତ କେହି ବେଶୀ ଲୋକ ଆସନ୍ତିନି। ଯେଝା ଯେଝା କାମରେ ବ୍ୟସ୍ତ। ଏସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ୁନାହାନ୍ତି କେହି। ହାତ ଗଣତି କେତୋଟି ଲୋକ ଆସି ବସୁଚନ୍ତି ବନ୍ଧୁ, ତାପରେ ଆମେ ଶେଷରେ ଏଇଆ ରେ ମାନ୍ ନିଷ୍ପତ୍ତି ନୋଉଚୁ କି ଆ-ଆମେ କିଛି ଗୋଟେ କରିବା ଯେହେତୁ ପ୍ରଶାସନ କିଛି କରୁନେଇ ତ ଆମେ ଗୋଟେ କିଛି କରିବା।
ଆଚ୍ଛା ତାପରେ କଣ ହେଲା କଣ ନିଷ୍ପେ-ଚୂଡାନ୍ତ ନିଷ୍ପତ୍ତିରେ କଣ ପହଞ୍ଚିଲ?
ପହଞ୍ଚିଲୁ ହେଇଆ ଯେ ଆମ ଗ୍ରାମରେ ଯେମତି କିି ଗୋଟେ ନିମନ୍ତ୍ରଟେ ରହିଲା ଯଦି ଆମ ଗ୍ରାମର ଲୋକମାନେ ପାଖାପାଖି ବନ୍ଧୁ ବିଶ୍ୱାସ କରିବେନି ଆପଣ ବର୍ଷକୁ ତିରିଶଟା କି ଚାଳିଶଟା ଭଲ ଭଲ ନିମନ୍ତ୍ରଣ ମାନେ ନିମନ୍ତ ରହୁଚି ଆମ ଗ୍ରାମରେ।
ବଡ ଧରଣର ଭୋଜି ହୋଉ
ହୋଉଚି ସେଥିରେ ବନ୍ଧୁ ବିଶ୍ୱାସ କରିବେନି କୋଡିଏରୁ ତିରିଶି ପ୍ର ପ୍ରକାରର ସୁସ୍ୱାଦୁ ଖାଦ୍ୟ ଦିଆଯାଉଚି ଲୋକମାନଙ୍କୁ ଖାଇବା ପାଇଁ। ।
ଆଛା।
ଖାଇଲେ ଏତେ ଫଳପ୍ରଦ ହୋଉନି ଯଦି ଆମେ ସାଧାରଣ ଭାବରେ ଅଳ୍ପ କେତୋଟି ଖାଦ୍ୟର ରୁଚି କରିକି ବାକି ସବୁ ପଇସା ଆମେ ଆମର ଗ୍ରାମର ବିକାଶ ପାଇଁ ଯଦି ସଞ୍ଚିତ କରି ରଖନ୍ତେ
ନାଇଁ ହଁ ଏଇଟା ତ ଗୋଟେ ଭଲ ଉପାୟ ଯଦି ଆମେ ଯ ଯି-ବ ଆମେ ଯଦି ଆମେ ବୋ-ଯଦି ଆମ ଗାଁର ଯଦି ଆମ କଥ କିଛି ପହଞ୍ଚି ପାରୁନାହିଁ ସରକାରୀ ସୁବିଧା ଅମ ଆମ ଆମ ନିଜ ଧନରେ କିଛି ଯେକୌଣସି ବ୍ୟୟ-ପ୍ରାଥମିକ ସୁବିଧାକୁ ଯେମିତି ଉନ୍ନତମାନ କରିବା ସେଇ ବିଷୟରେ ତ ଏ ଅ-ଅର୍ଥ ଯୋଗାଡ ପାଇଁ ଆମେ ତ ଏଟା ଗୋଟେ ଭଲ ପଦକ୍ଷେପ ପ-ପ ଏଇଟା ତ ଯଦି ଗ୍ରମରେ ଭୋଜି ହୋଉଚି ଜଣେ ତ ଦେୟ ଭୋଜି ଦୋଉଚି ସେତ ଦଶ ବାର ପ୍ରକାରରୁ ଦୁଇ ପ୍ରକାର କମେଇଦବ ସେ ଦୁଇ ପ୍ରକାରର ପଇସାଟି ସେ ଗାଁ ଗ୍ରାମରେ ପାଣ୍ଠିକି ଦେଇଦବ ଉନ୍ନୟନମୂଳକ କାମ ପାଇଁ ଯେଉଁ ପାଣ୍ଠିଟି ଗଡ଼ା ହେଇଚି ତାକୁ ଦେଇଦେଲେ ଭୋଜିିକି ଭୋଜି ହେଲା ପ୍ଲ-ତା ସହିତ ଗୋଟେ
ହଁ ଯେ ବନ୍ଧୁ ଆପଣ ଆ-ଆପଣ ଯୋଉଟା କୋହୁଚନ୍ତି ବନ୍ଧୁ ଠିକି ଯେ ଏତଦ ଦ୍ଵାରା ସମସ୍ତେ ରାଜି ହେବେ ତ?
ସଜବାଜ ଦେଖ ଲୋକଙ୍କୁ ଆମକୁ ରାଜି କରେଇବାକୁ ପଡିବ। ଆମକୁ ପ୍ରଥ-ଆମକୁ ଲୋକଙ୍କୁ ରାଜି କରେଇବାକୁ ପଡିବ କା-ଲୋକ ଯେକୌଣସି ଗୋଟେ ଭଲ କାମ କଲେ ପ ପ୍ରତେକେ ଲୋକ ଜମା ବୁଝନ୍ତିନି। ଲୋକ ଫାଷ୍ଟେ ତାକୁ ଉପ-ଉପ-ଉପଆକ୍ଷ କରିବେ ଅଁ-ଯେଗୁଡା ବନା ଗୋଟେ ବନା ବନା ବେ ଅବସ୍ଥାରେ ଲୋକ ଯିବା ପାଇଁ ଅଧିକା ରାଜି ହେବେ ଯେଣୁ ଏଟା ଗୋଟେ ଅଲଗା ପ୍ରକାର ଜିନିଷ। ଲୋକ ରାଜି ହେବେନି ପ୍ରଥମେ ଫାଷ୍ଟେ ଜଣଙ୍କ ସ୍ତରୁ ବ୍ୟକ୍ତିଗତ ସ୍ତରରୁ ନିଜ ସ୍ତକୁ ଆରମ୍ଭ କରିବାକୁ ପଡିବ। କିମ୍ବା ଜଣକ ସ୍ତରରୁ ଆରମ୍ଭ କରିବାକୁ ପଡିବ ତାପରେ ଧୀରେ ଧୀରେ କରିବେ ବୁଝିଲେକି।
ବନ୍ଧୁ ଆପଣଙ୍କ ଗ୍ରାମରେ ଏଇ ଭଳିଆ କିଛି କରିଛନ୍ତି ଆପଣ ପଦକ୍ଷେପ?
ନା ଆମ ଗାଁରେ ସବୁ ଅଁ-ଅଁ-ଯୋଉ ଅନ୍ୟ ସବୁ ଯେକୌଣସି କାର୍ଯ୍ୟରେଗା ତା ପ୍ରତି ନିଆ ହେଇଚି ଏ କାମ ତ ହେଇନି। ଯେମିତି କି ଆମ ଏକରେ ଯେତେବେଳେ ମୁଗ ଚାଷ ହୋଉଥୁଲା ଯେତେବେଳେ ଲୋକମାନେ ଗାଈ ଛାଡି ଦଉଥିଲେ ତାକୁ ନେଇକ ଆମେ ଗ୍ରାମରେ ଗୋଟେ ବୈଠକ ଡକେଇଥିଲୁ । ୟା ଦ୍ଵାରା କି ସେମାନେ ଗାଈକି ଅଟକାଇ ରଖିଲେ ମୁଗ ଚାଷ ଯୋଉ ଦି ତିନି ମାସ ପାଇଁ ହେଲା ସେଥିପତି ସେମାନେ ଅଟକେଇ ରଖିବା ଦ୍ଵାରା ଭଲ ମୁଗ ଲୋକ କରିଥିଲେ । କାରଣ ଧାନ କଲା ପରେ ବିଲଟି ଫାଙ୍କା ରହୁଛି ଚାରି ମାସେ ତେଣୁ ଲୋକମାନେ ଆଉ ତାଦେହରେ କିଛି ଲାଭ ପାଇପାରୁନା ଦିନ ମୁଗ ଦର ବୁ ବୁଣି ଦେଲେ ତା ଦେହରୁ ଲୋକ ପୋ ତିରିଶ ଚାଳିଶ ହଜାର ଲାଭ କରୁଛନ୍ତି ଲୋକମାନେ ହେଲା କି? ଆମେ ଏହିପରି ବ୍ୟବସ୍ଥା ନେଇଥିଲୁ ।
ଆଚ୍ଛା ବନ୍ଧୁ ଆପଣଙ୍କର ଓମ୍ ଉପକୂଳବର୍ତୀ ଯେଗା କି ଆପଣଙ୍କର?
ନାଇ ଆମର ଏଠିେ ଆଭ୍ୟନ୍ତରୀଣ ମଧ୍ୟ ଆଭ୍ୟନ୍ତରୀଣ କ୍ଷେତ୍ର ରହୁଛି ।
ଆଚ୍ଛା ଫସଲ କୋଉ ଭଳି ହୁଏ ରବି ଫସଲ ନା ଖରିଫ ଫସଲ ଉପରେ
ନାଇଁ ସେ ରବି ଫସଲ ଏବେ ତ ଆମ ଯେଉଁ ଟ୍ରାକ୍ଟର ଚାଷ ହେବା ଦ୍ୱାରା ଆଉ ରବି ଆଉ ଖରିବିର ସେମିତି କିଛି ଏ ରହୁନାହିଁ କିଛି ଆମେ ନୂତନ ମାନ ସାର ଆଉ କୀଟନାଶକ ଔଷଧ ପ୍ରୟୋଗ କରି ରବି ଖରପି ସେମିତି କିଛି ନାହିଁ ଆମ ଯୋଉ କେନାଳ ପାଣି ଯୋଉଠୁ ଆମ ଜଳ ଯୋଗ ଦିଆଯାଉଛି ରାସ୍ ରାସ୍ ରାସାୟନିକ ସାର ଆଉ କୀଟନାଶକ ଔଷଧ ସବୁ ଯୋଗେଇ ଦିଆଯାଉଛି ନା ରବି ଖରିବ ନା ଆମେ ଯା ଚାହୁଛୁ ଫସଲ କରୁଛୁ ସରକାର ମଧ୍ୟ ସହଯୋଗ କରୁଛନ୍ତି ଉନ୍ନତ ଉ ତ କିସମର ବିହନ ଉନ୍ନତ କିମର ବିଜୟ ଆମକୁ ଯୋଗେଇ ଦଉଛନ୍ତି।
ହୁଁ ଆଚ୍ଛା ବର୍ଷକୁ ବାର ମାସ ବନ୍ଧୁ କଣ ଆପଣଙ୍କ କେନାଲ ରେ ପାଣି ରହେ?
ନ କେନାଳରେ ବର୍ଷରେ ବାର ମାସରେ ପାଣି ଦଉଛି ତାପ ବ୍ୟତୀତରେ ଆମ ବିଲ ପାଖରେ ଗୋଟେ ନଈ ଯାଉଛି। ନଈ ଯିବା ଦ୍ଵାରା ଆମେ ଯୋଉ ମଟର ପକେଇକିନା ପାଣି ଉଠେଇକିନାମେ ବିଲରେ ଦେଇଦଉ। ତା ସହିତ ନିଜେ କିଛି ବ୍ୟକ୍ତିଗତ ସ୍ତରରେ କିଛି ଲୋକ ନିଜେ ଦଶ ଲୋକ ମିଶିକିନା ବୋରିଂ ଯୋଉଟା କୁହନ୍ତି ନ ପୁରା ଭୂମିଗତ ଜଳ କୁ ବାହାର କରି ମଧ୍ୟ ଦେଉଛନ୍ତି ଧର ଯାହାର ଦରକାର ହବ ସ ବୋରିଙ୍ଗକୁ ନା କଣ ପଚାଶ ହଜାର ଦେଇ ଖୋଳିବ କି? ତେଣୁ ସେ ତାକୁ କିଛି ପଇସା ଦେଇକିନା ପାଞ୍ଚଶ କି ହଜାରରେ ଦେଇକିନା ତେଣୁ ସେ ପାଣି ଜଳ ବି ମଧ୍ୟ ପାଇପାରିବ। ସେପରି କିଛି ଅସୁବିଧା ନାହିଁ ଆମ ଏକରେ
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କ ଆଡେ କେମିତି କଣ ଚାଷ କଣ କଣ ହଉଛି?
ଚାଷ ବନ୍ଧୁ ଦେଖିବାକୁ ଗଲେ ସେଇ ଧାନ ଆମର ରହୁଛି ମୂଳ ଜିନିଷ ଧାନ ରୁ ଯାହା ଯେମିତି କିଛି ପାଉଛୁ ଆମେ ଆଉ ବାକି ରହିଲା ବର୍ଷା ଉପରେ ନିର୍ଭର। କେନାଲ ତ ସେମିତି ଆମର କିଛି ନାହିଁ ବନ୍ଧୁ।
ବର୍ଷା ବର୍ଷା ହଁ ଆଚ୍ଛା ବର୍ଷା ଜଳ ତ ଅନିୟମିତ ତ ଦେଖା ଦଉଥିବ ଚରମ ମୌସୁମୀ ଚରମ ଜଳବାୟୁ ଚ ଚରମ ଜଳବାୟୁ ପରିବର୍ତ୍ତନ ଚରମ ଜଳବାୟୁ ଘଟଣା ଦ୍ୱାରା ବର୍ଷାରେ ଅନିୟମିତତା ବିଭିନ୍ନ ସମୟରେ ରହୁଛି। ତେଣୁ ବର୍ଷା ଜଳ ଜାଣି ତ ରହିବା ତାହେଲେ ତ ଠିକ ସମୟରେ ଚାଷ ହବ।
ବନ୍ଧୁ ମୁଁ ବୁଝୁଛି ଯେ କିନ୍ତୁ ବନ୍ଧୁ ଏଠି ବିଦ୍ୟୁତ ର ବହୁତ ବଡ ସମସ୍ୟା ରହୁଛି। ଘରେ ଜାଳିବା ପାଇଁ ବିଦ୍ୟୁତ ବଲବ ଖଣ୍ଡେ ବି ଠିକ ସେ ଜଳଉନି ଆମେ କୋଉଥରେ ଯାନ୍ତ୍ରିକ ଜିନିଷ ଆଣିକି ଏଠି ସରଞ୍ଜାମ ଲଗେଇକି ପାଣି ଉଠାଇବୁ ବନ୍ଧୁ ଆପଣ କୁହନ୍ତୁ।
ଦେଖ ଆପଣ ଯଦି ସେଟା କରିପାରିବେ ଗୋଟେ ସରକାରଙ୍କର ବିଭିନ୍ନ ଯୋ ଯୋଜନା ରହୁଛି ଯୋଉଟା କି ଏ ସୌର ଚାଳିତ ଆମର ଯୋଉ ବିଦ୍ୟୁତ ଉତ୍ପାଦନ ଯେ ସବୁ ଉପକରଣ ରହୁଛି ତାଙ୍କ ସରକାର ଯୋଗାଇ ଦେବେ ବୁଝିଲେ କି ଆପଣ ସେ ଯୋଜନା ପାଇଁ ଆପଣଙ୍କ ନିକଟରେ ବ୍ଲକ ରେ ଯାଇ ଯୋଗାଯ କରନ୍ତୁ ସିଏ ଆପଣଙ୍କୁ ଯୋଜନା ସମ୍ପଦରେ ବୁଝାଇଦେବେ ଯାହାକୁ ଆପଣଙ୍କୁ ଯେଉଁ ମାନେ ମଟରଟି ମିଳିବ ତାକୁ ବହୁତ କମ୍ ମୂଲ୍ୟରେ ମିଳିବ। ସେଥିପ ବିଜୁଳି ବି ଦରକାର ନାହିଁ କି ତେଲ ବି ଦରକାର ନାହିଁ ସେଟା ସୌର ଚାଳିତ ଉର୍ଜାରେ ଚାଲିବ।
ଆଛା ଆଚ୍ଛା ଆଚ୍ଛା ବନ୍ଧୁ ଏଥିରେ କିଛି ହ ଦେୟ କରିବାକୁ ପଡିବ କି କୌଣସି ଲୋକମାନଙ୍କୁ ଏସବୁ ଜିନିଷକୁ ଆମେ ପାଇବାକୁ ହେଲେ?
ନାଇଁ ଯଦି ଯଦି ପ ପଇସାଟି ଏତିକି ମୂଲ୍ୟ ଅଛି ଆପଣଙ୍କୁ ଷାଠିଏ ପର୍ସେଣ୍ଟ କି ଚାଳିଶ ପର୍ସେଣ୍ଟର ମୂଲ୍ୟ ଦବାକୁ ପଡିବ। ବାକି ଚାଳିଶ ରୁ ପଚାଶ ପରିଶତ ହେଟା ସରକାର ତାଙ୍କ ଯୋଜନା ଅନୁସାରେ ଦେଖିକିନା
ଆଚ୍ଛା ଆଛ ଆଛା ଏଟା ତାହାଲେ ସମ୍ପୂର୍ଣ ଭାବେ ମାଗଣା ନୁହଁ।
ନା ସମ୍ପୂଣ୍ଣ ଭାବେ ମାଗଣା ନୁହେଁ ଆପଣ ଯଦି ଏଥେ ଦ ପ୍ରତି ଆଗ୍ରହ ପ୍ରକାଶ କରିବେ ତାହେଲେ ଆପଣଙ୍କୁ ବହୁତ କିଛି ଆଦିହରୁ ସୁବିଧା ମିଳିବ।
ଆଛା ଆଚ୍ଛା ବନ୍ଧୁ ଏଥିପାଇଁ କୌଣସି କାଗଜପତ୍ର କି କାମ ଦରକାର କି?
ତେ କଥା ଆ ଭିତରେ ଅଛି ଗୋଟେ କାମ କରୁଛି।ମୁଁ ତେ ଯିବାର ଅଛି କାଲି ଆପଣଙ୍କ ଗାଁକୁ ବୁଝିଲେ କି ସେଇ ବାଟରେ ଯିବାର ଅଛି। ଯଦି ମୋର ହବ ଯ ଯଦି ମୁଁ ଯାଇଁକିନା ଦୁଇ ଘଣ୍ଟା ଲାଗିବ ସବୁ କିଛି ବୁଝେଇଦେବି ମୁ ସେଇ ବାଟେ କାଲି ଅଛି ମୁଁ କାଲି ଅପରାହ୍ଣ ସମୟରେ ଯାଇକିନା ପହଞ୍ଚିବି ହେଲା କି?
ଆଛା ଆଛା ଆଜ୍ଞା ଆମେ ତ ହଉ ଗରିବ ଗୁରୁବା ମଳି ମୁଣ୍ଡିଆ ଲୋକ ଆଜ୍ଞା ଗାଁରେ ସବୁବେଳେ ହିଁ ରହୁଚୁ।
ଆଚ୍ଛା ଆଛା ଆଚ୍ଛା ଆଚ୍ଛା ହଉ ହଉ ହଉ ମୁଁ କାଲି ଆପଣଙ୍କ ଗାଁକୁ ଗଲେ ଦେଖାହବ ବୁଝିଲେ କି? ଆଉ ବର୍ତ୍ତମାନ ମୁଁ ଯାଉଛି ମୋର ଟିକେ କାମ ଅଛି। ମୁଁ ରହୁଛି ଆଉ ହଉ ନମସକାର ନମସ୍କାର ବନ୍ଧୁ ହ। ହୋଉ ହୋଉ ହୋଉ ମୁଁ ରଖୁଛି।
ଆଜ୍ଞା ବନ୍ଧୁ।